ଲୋ।
ହ
ହଁ ଦିଵ ଭାଇ।
କଣ କରୁଛୁ?
ଏଠି ଭୁବନେଶ୍ଵର ଅଛି ଆଉ।
ଭୁବନେଶ୍ଵରରେ ଅଛୁ?
ହଁ।
କଲେଜ ଯାଇନୁ କି?
ନାଇଁ କଲେଜ ଯାଇନଥିଲି ଯାଇନି ଆଜି ଭୁବନେଶ୍ୱର ପଳେଇ ଆସିଚି ବୁଲି ଯିବା ପାଇଁ ଆଉ।
ହୁଁ ଆଉ ମାନେ ଏ ଯୋଉ ତୁ କୋଭିଡ ନାଇଣ୍ଟିନ ବିଷୟରେ ଜାଣିଛୁ ନା ନାଇଁ।
ସେତେଳେ ହଁ ଟିକେ ଟିକେ ଜାଣି ସେତେଳେ ହେଇଥିଲା ମନ ନଥିଲା ଆଉ କଣ ଜାଣିଛୁ ଟିକେ ପଚାରିଲୁ ନହେଲେ। ହ
ମାନେ ତୁ ତର କୋଉ କ୍ଲାସ ହେତେ ଏସିକି ହେଇଥିଲା।
ଏତେଲସୀକି ମର ପଞ୍ଚମ ନା ସପ୍ତମ ହେଇଥିଲା
ପଞ୍ଚମ ହେଇଥିଲା ଆଉ ସେ ସେଇ ଟାଇମରେ ମାନେ ଘରେ ରହୁଥିଲୁ ନା ବାହାରେ ବୁଲାବୁଲି ହୁଁ ହେଇ ବିଷୟରେ ଜାଣିଚ ନା ନାହିଁ।
ହଁ ଆମେ ବି ଘରେ ରହୁଥିଲୁ।
ଘରେ ରହୁଥିଲୁ କେମିତି କଣ ଘରେ ଏ ମାନେ ରହୁଥିଲୁ ମାନେ ଏ କେମିତି ସମୟ ଅତିବାହିତ କରୁଥୁଲୁ।
ବା ମାନେ ଆମେ ସେ ସବୁ ମାନେ ଘରେ ରହୁଥିଲୁ ମାନେ କେହି ବାହାରକୁ କୁଆଡେ ବାହାରୁ ନଥିଲେ।
ହୁଁ।
ସବୁ ମନେ ହାର୍ଡ କରିବା ୟୁଜ ପାଇଁ ସବୁ କରା ହଉଥିଲା।
ହୁଁ।
ଡିଷ୍ଟାନ୍ସ ମେଣ୍ଟେନ ରେ ସବୁ ଚାଲିଥିଲା କାମ।
ହୁଁ ମୋର ହେତେ ସିକିି ଇସ୍ ତ ତୋର ତ ଉପର ବ୍ୟାଜ ମୋର ତୋର ଯଦି ପଞ୍ଚମ ହେଇଥିବ ମୋର ତ ଷଷ୍ଠ ହେଇଥିବ।
ହୁଁ ଉଁ। ଆଉ ଏ-ଏ-ଏକ୍ଜ ପରୀକ୍ଷା ପରୀକ୍ଷା କିଛି ହୁଏନି ନା ତମର ହେତ ହେଇ ଟାଇମରେ।
ନା ବା।
ହୁଁ। ଆଉ ଜାଣିଛୁ ନା ନାଇଁ ଆମର ହେତେ ସିକିି ମାନେ କଣ ହୁଏ କି କୋରୋନା ହେଇଚି। ତ ଅ ମାନେ ଖାଇବା ପିଇବା ପାଇଁ ଅସୁବିଧା ବି ହୋଇ ହେଇଥିଲା ଏଇ ସମୟରେ।
ହଁ
ହୁଁ ତ ଆମକୁ କଣ କରିବେ ନା ମାନେ ଏମି ସ୍କୁଲରେ ଗୋଟେ ଅଛି ଆମର ସ୍କୁଲ ଅଛି ସେଇ ସ୍କୁଲ କୁ ଯାଇ କଣ କରିଏ ନା ଲୋକ ମାନେ ରହିବେ ଆଉ ତାଙ୍କ ଦାୟିତ୍ୱ କିଏ ନେବେ ଯୋଉମାନେ ନେ ମାନେ ହେଇ ଟାଇମ୍ ରେ ରୋଜଗାର ତ ନହିଁ ଯୋଉମାନେ ମନେ ଗରିବ ସେମ ମାନେ ହେଇ ଏମି ସ୍କୁଲରେ ଯାଇକି ରହିବେ ତ ତାଙ୍କମାନଙ୍କୁ ଖାଇବା ଭାତ ଡାଲି ଖଟା ଏମିତି କରି ଖାଇବାକୁ ଦିଅନ୍ତି ଶୁଣିଛୁ ନା ନାଇ।
ହଁ।
ଆଉ ମନେକର ଆମର ଓଡିଶା ସାର ଲୋକ ମାନେ କଣ କହିଲୁ ଶ୍ରମିକ ମାନେ ଜୋର ଅଛନ୍ତି।
ହଁ।
ତ ତାଙ୍କେ ମାନେ ଯୋଉ କେରଳ, ଦିଲ୍ଲୀ, ଜାମ୍ମୁ, କାଶ୍ମୀରି ଆଉ ରହିଲା ତାମିଲନାଡୁ, ବାଙ୍ଗଲୋର ଏଇରାକ ଯୋଉ କାମ କରୁସନ୍ତି ଯୋଉ ତାଙ୍କେ ମାନେ ତାଙ୍କେ ମାନେ କଣ କରିବେ ନାଁ ତାଙ୍କ ମାନଙ୍କୁ ଟ୍ରେନ୍ ରେ ଅଲଗା ଆଣା ହଏ। ଆଣା ହେଇଗଲା ଗାଁକୁ।
ହଁ ମାନେ ସେରା ଅଲଗା ରହୁଥୁଲେ।
ହଁ ତାଙ୍କ ଗାଁରେ ଆସିଲେ ତାଙ୍କ ପାଇଁ ଅଲଗା ମାନେ ଲାଟିନ୍ ଲାଟିନ୍ ଅକା ହେଲା। ତାଙ୍କେ ମାନେ ଚବିଶି ଦିନ ନାଁ କେତେ ଦିନି କ୍ଵାରେଣ୍ଟାଇନ୍ ରେ ରହିଲେ।
ତାଙ୍କୁ ଅଲଗା ଖାଇବା ପତ୍ରକା ଦିଆ ହେଲା ସେଜ ହେଲା ଶୋଇବା ପାଇଁ ତାଙ୍କ ଘର ବି ଘରକୁ ବି ଆସିଲେନି ଏମିତି ହେଲା ଆଉ।
ଆଚ୍ଛା ତାହାଲେ ସେ କେତେ ଦି ରହିଥିଲେ?
ମାନେ ଏ ସେଇଠି ସେଇଠି ଆମ ଗାଁର ମାନେ କେତେ ଜଣ ସମାଜସେବୀ ଯାଇକି ସମାଜ ସେବି ଯାଇକି ମାନେ ରହିଥାନ୍ତି ହେଠି। ହେଲା ତ ତାଙ୍କ ଆନଙ୍କୁ ବି ପଇସ୍ ହାଲୋ। ଆମ ଗାଁରେ କେତେ ଅଣ ସମାଜ ସେମି ନୁହଁ କି? ତାଙ୍କେ ତାଙ୍କେ ମାନେ ଯାଇକି ହେଠି ନିଯୁକ୍ତି ପାଇଲେ ତାଙ୍କ ନୋ ପଇସା ଦିଆ ହେଲା ତାଙ୍କେ ମାନେ
ତ ତାଙ୍କେମାନେ ସ୍କୁଲରେ।
ହୁଁ।
କୋହୁଥୁଲେ ବାହା
ହୁଁ ହଁ। ଆଉ କଁ ହେଲା କହିଲୁ ମାନେ ହାଲୋ।
ମୁଁ କୋହୁଥୁଲି କି ସେମାନେ ଆସୁଥୁଲେ ବାହାରୁ ମାନେ ସବୁ କ୍ୱାରେଣ୍ଟାଇନ୍ ସେଣ୍ଟର୍ ରେ ସାତ ଦିନ ଯାଏଁ ରହୁଥୁଲେ ନାଁ?
ହଁ ସାତ ଦିନ ଯାଏଁ ରହନ୍ତି ତାଙ୍କଆନୁ ପାରାସିଟାମଲ୍ ବଟିକା ହେତ ସିଏ ବି ଅଧିକ ୟୁଜ୍ ହେଲା।
ଆଚ୍ଛା କମାଇଁ କହିଲ ମାନେ ସେତ ସିଏ ଯୋଉ ମାନେ ଏଡ଼୍ ଭାକ୍ସିନ୍ ବାହାର ନଥିଲା ନାଁ।
ହଁ ଭ୍ୟାକ୍ସିନ୍ ଯେହେତୁ ବାହାରିନଥିଲା ଲୋକମାନଙ୍କୁ ବଞ୍ଚେଇବାକୁ ପଡ଼ିବ ନାଁ ନାଇଁ? ତ ପାରାସିଟମଲ୍ ଖା ଦେଇ ଦେଇ ତାଙ୍କୁ ବଞ୍ଚା ହଉଥୁଲା। ତାଙ୍କ ଦେହରେ ଆଣ୍ଟିବଟିକ୍ ତିଆରି କରାହଉଥୁଲା।
ଆଚ୍ଛା।
ହୁଁ। ମାନେ ଦି ବର୍ଷ ଲଗାତାର ମାନେ ମାନେ ଲୋକମାନେ କୁଆଡ଼େ ଯାଇପାଇଲେନେଇ ଘରେ ର ଅହିଲେ କୋରୋନା ମାନେ କୋକିଆ ଭୟ ଶୁଣିଚୁ କୋକିଆ ଭୟ ହେଇଯାଇଥିଲା ମାନେ ଏ ଦେଶରେ।
ଆଉ ଆମଠିସି ପଡ଼େ କାହାକୁ ହେଇଥିଲା ନାଇଁ କରୋନା ସେତଅଳୁକୁ?
ନାଇଁ ଆମ ଗାଁରେ ବୋଲେ ଆମ ଗାଁର ପାଖ ମାନେ ମସ୍କା ବାରି ଗୋଟେ ଅଛି। ସେଇ ଗାଁରେ ମାନେ ମରିଗଲେ ଦଶ ପନ୍ଦର ଜଣ ବ ମରିଗଲେ ଆ ଆମ ଗାଁରୁ ମରିଗଲେ ହେଇ ଦିଜଣ ବ ମରିଗଲେ ଆଉ।
ହଁ।
ହୁଁ ଆଉ ମାନେ ସେଇ ଟାଇମ୍ ରେ କଁ କହିଲୁ ମାନେ ଯଦି ତର ଥଣ୍ଡା ହେଇଗଲା ଲୋକମାନେ ଡରିକି ଯାଆନ୍ତିନି କାହିଁକି ନା ଥଣ୍ଡା ହେଲା ମାନେ ତର କରୋନା ହେଲା ବୋଲି ତତେ ତାଙ୍କେ ଭାବିି ନିଅନ୍ତି ଡାକ୍ତରମାନେ।
ହଁ ଭାଇ ସ ଏଟା ସତ କଥା ଆମ ମୁଁ ଶୁଣିଚି ବି।
ହୁଁ। କୋରୋନା ହେଲା ମାନେ ଥଣ୍ଡା ହେଲା ମାନେ ଲୋକମାନେ ଘରୁ ବାହାରନ୍ତିନି ତାଙ୍କାନୁ ଗୋଟେ ରୋ ଅଲଗା ରୁମ୍ ରେ ରଖି ଦିଅନ୍ତି ତାଲା ପକେଇକି ରଖି ଦିଅନ୍ତି ତାଙ୍କୁ ଅଲଗା ଖାଇବାକୁ ଦେଇ ଦିଅନ୍ତି। ସିଏ ମାନେ ଏକ ଘରିଆରେ ଯେମିତି ରଖନ୍ତିନି ଇଏ ହେମିତି ଅ ଏକ ଘରିଆ କରି ରଖି ଦିଅନ୍ତି।
ହଁ କୋଇଲିକି ଯୋଉ ମାନେ ଯାହାକୁ ହବ ଗଲେ ତାକୁ ନେଇ ଡି ଏଲ ନେଲା ମାନେ ଠକି ଦିଅନ୍ତି ନା?
ହଁ।
ଅଣ୍ଟା ଆଉ ରଖିଦେବେ କରନା ହେଇଚି ବୋଲି।
ମେଡିକାଲ ନେଲେ ତାଙ୍କୁ ରଖି ଦିଅନ୍ତି, ନହେଲେ ତାଙ୍କୁ ଘରକୁ ପଠେଇ ଦିଅନ୍ତି ଘରେ ତାଙ୍କ ମାନେ ତାଙ୍କ ଘରେ ସବୁ ସେ ବୁଝନ୍ତି, ତାଙ୍କ ପାଖ ପଡିଶା ଲୋକଙ୍କୁ ବି କେହି ଛୁଅନ୍ତିିନି।
ଓ ହୋ, ଆମର ଏଇଟା କୋବିଡ ଟା କେସ ଟା ଆସିଥିଲା କି? ଗେର ଉଣେଇଶି ମସିହାର ବୋଧେ।
ହଁ କୋଭିଡ଼୍ ନାଇଣ୍ଟିନ୍ ଶୁଞ୍ଚି ବା ଦୁଇ ହଜାର ଉଣେଇଶ ମସିହାରେ ଆସିଲା ସେଇଟା ସେଇଟା ମୋ ଚୀନ ରୁ ଆ ବାହାରିଥିଲା କୋନାଡା।
ହଁ।
ହୁଁ। ଆଉ ମାନେ କଣ ହୁଏ ନା କଣ ଯୋଉ ପାର ଭକ୍ସିନ ବାହାରିଲା। ତିନି କେ ମାନେ ତିନି ଚାରି ଡୋଜ ପିଲା ଲୋକମାନଙ୍କୁ ଦିଆହେଲା ତାପରେ ଲୋକମା ଙ୍କ ଦେହ ଭଲ ହେଲା। ଆଉ ପନିପରିବା ମାନେ ଦୋକାନ ବଜାର ବି ଖୋଲେନି ସେଇ ଟାଇମ ଜାଣିଚୁ ନା ନାଇ।
ହଁ ଜାଣିଚି ଦୋକାନ ସବୁ ଘରେ କରନ୍ତି।
ତ ଲୋକମାନେ କେମିତି ଅସୁବିଧାରେ ରହିଥାନ୍ତି ତୁ ବୁଝିପାରୁଚୁ।
ହଁ ସ୍କୁୁଲ ପିଲାଙ୍କୁ ଦିଆହେଲା ଘ
ହଁ କହ।
ସ୍କୁଲ ପିଲାଙ୍କୁ ସବୁ ମାନେ ଟାଇମ ରେ ଚାଉଳ ହକା ଦିଆ ହଉଥିଲା କି?
ହଁ ମୁଁ ବି ଚାଉଳ ଢେରଥରଟା ଯାଇ ଧରିକି ଆସିଚି।
ହଁ ଆଉ କଣ କହିଲ? କଣ କହୁ ମାନେ ଯୋଉ ଭାକ୍ସିନ୍ ବାହାରିଲା ଆଗ ସେଇଟା ମଣିଷଟି ଦିଆ ହଉ ନଥିଲା ଗୋଟେ କୁକୁରଟି ଦିଆ ହଉଥିଲା ବା।
ହୁଁ କୁକୁର ଢିଆକି ଆଗ ଦିଆ ହେଇଥିଲା।
ତାପରେ ମଣିଷ ତାପରେ ସବୁ ସ୍କୁଲ ପିଲାଙ୍କୁ ବି ଦିଆ ହେଲା।
ହୁଁ ଆଉ ମାନେ ଏ ହଁ ମୁଁ ବି ନେଇଚି।
ଗୋଟେ ନା ଦିଇଟା?
ମାନେ କୋରୋନା ଯେ ମନେକର ତୋର କୋରୋନା ହେଇଚି ନା ନାଇଁ ତୋର କେମିତି ଜାଣିବା କହିଲୁ?
କେମତି?
ତ ତଣ୍ଟି ଭିତରେ ଗୋଟେ ମାନେ ପୁରା ହବ କଣ କହିଲୁ ଆମ କାନ ଯୁ ଗାଇ ବାହାର କରା ହୁଏ ଯେମିତି ମାନେ ମଇଳା ଯେମତି ବାହାର କରିବା ପାଇଁ ଗୋଟେ ଅଛି ତୁଳା ଟାଇପ ର ସେମିତି ତ ତଣ୍ଟି ଭିତରେ ପୂୁରେଇବେ। ହେଲା ତ ତଣ୍ଟି ଭିତରେ ଯୋଉ ମଇଳା ଟା ଯୋଉ ଥିବ ସେଇଟାକୁ ମାନେ ଆଣିବେ ତ ତାଙ୍କେ ଏଇଟା ଟେଷ୍ଟ କରେଇବେ। ଲ ଲାଇ ଲାବରେ ନେଇକି। ହୁଁ ସେମିତି ହୁଏ ଆଉ। ତର ହେଇଚି ନା ନାଇଁ?
ମ ମୋର କେବେ ହେମିତି ହେଇନି।
ତୁ ମାନେ ସେଇଟା ତ ଅଜାଣତରେ ନେଇଛନ୍ତି ନା ତୁ ଜାଣିନୁ।
ଅ ଚାନକ କାଇଁକି ନେବେ?
ମାନେ ଏ ତୁ ଦେଖିଚୁ ଆମ ସ୍କୁଲ ମାନଙ୍କ ଆସନ୍ତି ହାଇଟି ଓଜନ ହଗ ମାପିବା ପାଇଁ।
ହଁ।
ହଁ ତାଙ୍କେ ମଝିରେ ଦେଖିବୁ ତାଙ୍କେ ଆସିଥିଲେ ତୋର ମନ ନଥିବ। ତ ତଣ୍ଟି ଭିତରେ ଗୋଟେ ସେମିତି କରିକି ନେଇଛନ୍ତି। ତୋର ମନେ ନଥିବ ଆମର ଅଷ୍ଟମ ନବମ ହେଇଥିଲା ତୋର ବି ଯାଇଥିବ।
ତାହେଲେ ମୋର ମନେ ନଥିବ ମୋର।
ହୁଁ। ତମର ସେପଟେ କୁକୁର ଅଧିକ ଅଛନ୍ତି କି ସାଉଣ୍ଡ ଶବ୍ଦ ହଉଚି ତ।
ହଁ ଅଛି
ହୁଁ। ଆଉ ମାନେ ଯୋଉ ତୋତେ କେବେ କୁକୁର କା କାମୁଡିଚି ନା ନାଇ? କୁକୁର କାମୁଡ଼ିଲେ ଜଳାନ୍ତକ ରୋଗ ହଉଚି ଜାଣିଚୁ ନା ନାଇଁ? ହୁଁ, ଟୀକା ହେକା ବି ନବାକୁ ପଡିବ ତ ଦେଖିକି କୁକୁର ଡୁ ଦୂରେଇକି ରହ।
ଆଚ୍ଛା ଆଉ ଯଦି କୋବି ଫୋଭି ଆଣିଲୁନି କିସି ନହ ଆଣିଚୁ।
ଆଉ କୋବି ବୋଲେ ମାନେ ମାନେ ହେଇ ଟାଇମ୍ ରେ ମୁଁ ମାନେ ଆମ କଥା କହୁଚି ମୁଁ ଆମ ସାଇ ଛଡ଼ା ମୁଁ ଆଉ କୁଆ ଯାଇନି। ଅନ ସାଇକି ଯାଇନି ମାନେ ରାସ୍ତା ବନ୍ଦ କରିଦିଅନ୍ତି। ଆଉ କୋଉ ଗାଁ ଲୋକ ଅନ୍ୟ ଗାଁକୁ ଲୋକ ଅ, ଅନ୍ୟ ଗାଁକୁ ଯାଆନ୍ତିନି। ଆଉ ଆଉ କଣ ରହିଲା। ଆ, ଦୋକାନ ବଜାର ତ ବନ୍ଦ ଲୋ-ଲୋକ ଅଁ, ଦୋକାନୀ ମା ମାନେ ନୁଚା ଛୁବାରେ ସବୁ ଦୋକାନ ଖୋଲନ୍ତି। ପନିପରିବା ବି ମାନେ ନୟାଗଡରୁ ଆମର ଆଳୁ ଏକା ଯୋଉ ସପ୍ଲାାଏ ହୁଏ ଗାଁ ମାନଙ୍କୁ? ସେଇଟା ବି ବନ୍ଦ ହେଇଯାଇଥିଲା। ଆଉ ରହିଲା
ମାନେ ଲୋକ ବଞ୍ଚି ଞ୍ଚିବା ପାଇଁ ହେଲେ ଆମ ସୋସିଆଲ ମିଡିଆ ଗୋଟେ ୟୁଜ୍ କଲେ ସମସ୍ତେ ଭିଡିଓ ଗୁଡା ସବୁ ବନେଇଲେ। ସେଥିରୁ ବି ବଞ୍ଚିଲେ ଲୋକ ସେଇ ଟାଇମ୍ ରେ ନା। ସେ ଟାଇମ୍ ସୋସିଆଲ ମିଡିଆ ବେଶି ଚାଲିଲା।
ହଁ ସେଇ ଟାଇମ୍ ରେ ସୋସିଆଲ ମିଡିଆ ଟିକଟକ୍ ହେଇ ଟାଇମ୍ ରେ ବେଶି ଚାଲିଲା ହାଇଲାଇଟ୍ ହେଲା।
ହଁ।
ହୁଁ, ତାପରେ ଆଉ କଣ ହେଲା? ଏ ସେଇ ଟାଇମ୍ ରେ ମାନେ ଯୋଉ ସରକାରୀ ଯୋଜନା ଗୁଡାକ ରହିଲା ସବୁ ବନ୍ଦ ହେଇକି ରହିଗଲା। ତ ଦେଶର ଅର୍ଥନୀତି ପୁରା ଡାଉନ୍ ହୋଇଗଲା।
ହଁ।
ଆଉ ମାନେ ଭାରତ ଭାରତ ଗୋଟେ ଯେହେତୁ ଜନବହୁଳ ଦେ-ଦେଶ କୋରୋନା ଟା ମାନେ ନେ ଉଁ, ଭାରତରେ ମାନେ ଉଁ, ଦାଉଁ ଦାଉଁ କିନା ବଢିଲା ହେଲା। ତ ଭାରତ ସରକାର ଏ ମାନେ ଭାରତ ହଁ ସବୁ ବନ୍ଦ ହେଇଗଲା। ଭାରତ ସରକାର ପୁରା ଅଁ, ପା- ମାନେ ନିଜ ମାନେ ଜିବ ମାନେ ଭାରତ ସରକାର କଣ କହିଲୁ ଉଁ, ଲାଗି ପଇଲେ ମାନେ କୋରୋନା ଟା କେ କେମିତି ଉଁ, ମାନେ ଅଟକେଇ ବେ ପାଇଁ ହେଲା। ତ ସମସ ସେଇଥିରେ ସମସ୍ତଙ୍କର ଇଏ ରହିଚି ମାନେ କହିଲୁ ଅବି ମାନେ ଏଁ, ସମସ୍ତେ ମାନେ ଏଟା କୋର ଗୋଟେ ଯୁଦ୍ଧ ବଳିଆ ହେଇଗଲା ତ ଆଉ କଣ।
ମାନେ ମା ଭହାରତରେ କେତ ବର୍ଷ
ଏଁ?
ଭାରତରେ କେତେ ବର୍ଷ ରହିଥିଲା କୋରନା ଯାଆନ୍ତା କି।
ଭାରତରେ କୋରୋନା ଟା ହେଇଥିଲା ଯାହା ହେଲେ ଦି ବର୍ଷ।
ଏ ବର୍ଷା ସବୁ ଲଗାତାର ବନ୍ଦ କିଏ କୁଆଡେ ଯିବାନି ଘରେ
ସବୁ କିଛି ବନ୍ଦ।
ହଁ।
ମୋର ଜୀବନ ଟା ଖାଲି କଣ କହିଲୁ ଚାଷ ଖେଳରେ ରହିଗଲା।
ହଁ।
ହୁଁ। ଅଃ।
ଆଚ୍ଛା ହଉ ଆଉ ଏଇଟିି ଅଛି ଉପରେ ବଲୁଛି ଛାତରେ
ଓ ହଉ ରଖୁଚି।
ହଁ।